ତମ ଯୋଉ ଉଁ ପଢେଇବା କେତେବେଳେ ଯିବ କି?
ପାଞ୍ଚଟା।
କା ପାଟି ଶୁଭୁଛି ଶବ୍ଦ ହଉଚି।
ରୁଅ ରୁଅ।
କଥା ହେଇ ହେଇ ମାନେ ତାଙ୍କୁ ଟିକେ ମନା କରିଦିଅ।
। ହଁ ହ ପଳେଇଛ ।
ଉଁ କେତେବେଳେ ପଢ଼େଇବାକୁ ଯିବ କି?
ପାଞ୍ଚଟା।
ହଁ ହୋ ଟାଇମ୍ ଅଛି ଆହୁରି।
ହଁ।
ଯୋଉ ହଁ ଆଉ କଣ କଣ ସବୁ ଜାଣିଛ ଟିକେ କୁହ? ଏମିତି ମାନେ କଥା ହେଇକି ବି ଆମେ କିଛି ଶିଖିପାରିବା।
ହୁଁ।
ହଁ ମନ ଅଛି।
ସୋକୁ ସବୁ ନ । ତାପରେ ପଢିବେ ଆଉ। ମାନେ ଆମ ସାର୍ ବି ଏତେ ଭଲ ନାହିଁ। କଲେଜ ଯିଏ ପଢଉଛନ୍ତି ସେ ସାର୍ ମାନେ କ କହିଲ ହେ ତ ଖାଲି ବହି ଦେଖିକି ଡାକି ଦଉଛନ୍ତି ନା ଗୋଟେ ବୁଝେଇବା ଯେମିତି ପାଠଟମି ବୁଝାନ୍ତି କେମିତି ନାଇଁ ଖାଲି ଖାଲି ଆଣିକି ବସେଇଦେଇକି ମୁ ବୁଝେଇଦଉଛି। ପଢେଇ ଦଉ ଯାହା ବହିରେ ଖାଇଛି ସେମିତି ଡକି ଦଉଛନ୍ତି। ସେମତି ନୋଟ କଲେ ହବ ଆମେ ଫୁଣି ନିଜେ ତାକୁ ପୁଣି ପଢିକି ଆଉ ତ ତା ଦେହରେ ପ ନୋଟ କରୁ।
ହୁଁ ହୁଁ। ଆମ ଆମର ବି ଜଣେ ସାର୍ ପଢ଼ଉଥିଲେ ଭଲସେ ବୁଝାଉଥିଲେ ସିଏ ବି ମାନେ ପଳେଇଲେ ଏବେ ତାଙ୍କର ଗଞ୍ଜାମରେ।
ଆ ଆମର ଏଇ ସାରଙ୍କରଉ କୋଟ ଟ୍ରାନ୍ସଫର୍ ହେଇଯାଆନ୍ତି କି ଆମର ଆଉ ଗୋଟେ ନୂଆ ସାର୍ ଆସନ୍ତେ ଏଇ ସାର୍ ଭଲସେ ପଢ଼େ ପାରୁନାହାନ୍ତି ଖାଲି ଆସୁଛନ୍ତି ବହୁଛନ୍ତି ବହି ଧରିକି ଡାକ ଡାକି ଦଉଛନ୍ତି। ପୁଣି ଏମିତି ଡାକିବେ କି ତମ ଏପଟ ଆଗ ଚାରିଟା ପିଲାକୁ ସୁଭି ଶୁଭିବ ଶଇଲା ଆଉ ସୁଭିବନି।
ତମେ ସିନା କୁହ ନ୍ତ।
କଲେଜରେ କି ସାର୍ ଭଲ ପଢଉନାହାନ୍ତି ତାପରେ ସିଏ ସାର୍ ସେ ସାର ଆସିକି କାନ୍ଦିବି କହିବ ଏମିତି ଗୁରୁ ଙ୍କ ନା ରେ କହୁଛ ବହୁତ କଥା କହିଲେ ଆଉ କଣ କରିବି ଫରି କୋଉ ଦି ତିନି ବର୍ଷ ହେଲାଣି ସେ ରହିଲେଣି ଆମେ ଯଦି ଭାରିବୁ
ତମେ, ତମେ ତାଙ୍କ ମୁହଁରେ କୁହନ୍ତ, କି ସାର
ସେ ସାର୍ ମାନେ କଣ କହିଲ, ଯେତେ କହିଲେ ବି ସେମିତି ଧରେ ଡାକିବି ସେମତି ଗୋଟେ ଚେୟାର ତାଙ୍କ ପାଇଁ ପଡିଯିବ ସେ ସେ ଏମତି ବସିକି, ଆରେ ଠିଆ, ହଁ ଯଦି ବି ତମେ ଧୀରେ କହୁଛ ବୁଲି ବୁଲିକି ଗୋଟେ କ୍ଲାସ ତମେ ଡାକିବନି, ତମେ ବସିବାକୁ ଆସଛ ବସ କ
ଆମେ କୁହନ୍ତୁ, ସାର ଏଥରେ କମ ମାନେ ମାନେ କମ୍ପ୍ଲେନ୍ କଲେ, ଆପଣ ଏମିତି କହୁଛନ୍ତି ଆଉ ମୁଁ
କହିଲେ ବି, କହିଲେ ବି, ସେ ସେମିତି ବସିକି ଡାନ ଡାକିବ। ତମେ ଠିଆ ହେଇକି ସିନା ବୁଲିକି ଗୋଟେ ଜାଗା ଡାକିଲେ, ସାର୍ ସାର୍ ଡାକୁଥିବ ସେ କାହିଁ ସେ ସେମିତି ବହି ଧରିକି ମୁଁଖଷ୍ଟ ଯେମିତି କରିଦିଅନ୍ତି, ସେ ବସିକି ଡାକିଦେବେ, ଆଉ ଛୁଆ ଯେତେବେଳେ ବସ ପୁଣି ପ୍ରିନ୍ସିପାଲ ଆସିଵେ କହେ କି, ତମେ କଣ ନୋଟ୍ କରିଛ ଦେଖା ସେ ଚା ଡାକୁଛ ସେ ହକ୍ର ସାଇିଲ
ତମର ଏଜୁକେସନ ଅଛି କି? ଉ ହୁଁ, ତମେ ମାନେ ଏଜୁକସନ ର ଗୋଟେ ମାନ ଥିବେ ଆଉ ଗୋଟେ ଯୋଉ ଆଟିକଲ ନ ସା
ନାଇଁ, ଆମର ଗୋଟେ ସାର୍ ଅଛନ୍ତି।
ସିଏ ଦିଟାଙ୍କ କରୁଛନ୍ତି, ପଢଉଛନ୍ତି ଇଏ ବି
ସିଏ ହେଲେ ପ୍ରିନ୍ସିପାଲ।
ମାନେ ତମର ଏଜୁକେସନ ଯିଏ ଅଛନ୍ତି, ସେ ପ୍ରିନ୍ସପାଲ। ଓହୋ।
ଆମର ଜଣେ ପ୍ରିନ୍ସିପାଲ ଥିଲେ ଏବେ ର ହେଇଗଲା ନା, ସି ସିଏ ଥିଲେ ଭାଇସ୍ ପ୍ରିନ୍ସିପାଲ ସିଏ ବି ହେଇଗଲେ ପ୍ରିନ୍ସିପାଲ, ତାଙ୍କ ରିଟାୟାର୍ଡ଼ ପରେ
ଓହୋ ଆମର ସାଇନ୍ସ ର ଅଛନ୍ତି, ମାଥମେଟିକ୍ ହ ହ
ସଙ୍ଗଇନା ଟଟିୁସନ୍ କରଛ
ଏବେ ସେ ଛୁଟି ରେ ସବୁ ପଳେଇଥିଲେ ଛୁଆ, ମାମୁଁ ଘର ହେରିକା ଏବେ ଦି ଜଣ ପଳେଇଛନ୍ତି, ଆସିନାହାନ୍ତି। ଉ ଏବେ ଚାରି ଜଣ ହଉଛନ୍ତି ଆଉ
ହୁ ହୁ ମାସରେ କେତେ?
ମାନେ ଘରକୁ ଆସିଲେ, ମାନେ କ୍ଲାସ ଅନୁସାରେ ପଇସା। ଆଉ ତାଙ୍କ ଘରକୁ ଗଲେ ପାଞ୍ଚଁଶହ।
ଓହୋ ତମେ ତାଙ୍କ ଘରକୁ ଯାଉଛ?
ହୁଁ ଦି ଜଣଙ୍କ ଘରକୁ ଯାଉଛି। ଅ ସେଠି ପାଞ୍ଚ, ପାଞ୍ଚଶ ହଜାର ଆମ ଘରକୁ ଛୋଟ ଛୋଟ ଦିିଲା ଛୁଆ ଆସୁଛନ୍ତି। ଏଇ ମାନେ ଅଙ୍ଗନବାଡ଼ି ଛୁଆ, ତାଙ୍କର ଶହେ, ଶହେ, ଦୁଇଶହ। ନାଇକ
ଆଉ ଯୋଉ ଦି ଜଣ
ଆଉ ଦି ଜଣ ତାଙ୍କ ଯୋଉ ଏବେ ଯାଉଛି ସେ ଆସୁନାହାନ୍ତି ଆସୁଥିଲେ ଆଉ ଏବେ ଆସୁନାହାନ୍ତି। ତା ମାମୁଁ ଘରେ ଅଛନ୍ତି, ତାଙ୍କୁ ମୁଁ ତାଙ୍କ ଘରକୁ ଯାଉଥିଲି, ସେ ଗୋଟେ ଜାଗାରେ ହୁଅନ୍ତି। ତାଙ୍କର ସେମିତି ସେ ଜଣେ ମାନେ, ଘର ପ୍ରୋବ୍ଲେମ ଯୋଗୁ, ସେ ମାନେ କ ଦିଏ ନା ପା ଆଉ ଜଣେ ଦିଏ ପାଞ୍ଚ ସେ ଦି ତିନିଶହ ଆଉ ଜଣେ ଦି ପାଞ୍ଚ
ଭଲ ଆଉ ନିଜେ ରୋଜଗାର କରିବା ଟା ଯେତିକି ଖୁସି ଲାଗିବ
ହଁ ଦଶମ ପରେ
ଯୋଉ ପିଲାଙ୍କୁ ଯୋଉ କରୁଚ ସିଏ କଣ କନଭେଟ୍ ଛୁଆ ମାନେ କୋଉ କ୍ଲାସ୍?
ହଁ ଦି ଦି ଜଣ ସେଇ ଶିଶୁ ମନ୍ଦିର ପିଲା। ଆଉ ସବୁ ଗର୍ମେଣ୍ଟ ପିଲା।
ସେ କୋଉ କ୍ଲାସ?
ଜଣଙ୍କର ଚତୁର୍ଥ, ଆଉ ଜଣଙ୍କର ତୃତୀୟା ଆଉ ଆଉ ଜଣଙ୍କର ପ୍ରଥମ। ଆଉ ଦି ଜଣଙ୍କର ଦୁତିୟ।
ହୁଁ ହୁଁ ଭଲ ଆମର ଆମର ସେ ଗାଁ ରେ ଦେବେନି।
ଓହୋ।
ପିଲାଙ୍କର ତୁମେ ମାନେ ସେମିତି ପର୍ସନାଲ୍ ଟିୁସନ୍ କରିବ ଯାଇକି ତାଙ୍କ ଘରେ ସେ ଦୁଇଶହରୁ ହାଇଏଷ୍ଟ ଦୁଇଶହ ଅଢ଼େଇଶହ ଭିତରେ ଦେବେନି ଅଧିକ। ହଁ। ଦି ଘଣ୍ଟା ତାକୁ ଖାଲି ତାପରେ ଚବେ ଚବେ ଚବେରେ ହଉଥିବ ପଛରେ ମାନେ ଦି ଘଣ୍ଟା
କଣ କୁହନି ଛୋଟ ଛୁଆ ମାନଙ୍କୁ ପଢେଇବା ପାଗଳ ହେଇଯିବ।
ସେଇପା ଛୋଟ ଛୁଆଙ୍କର କହିଲା ଏମିତି ଅଧିକ ନବାକଥା ବଡ ପିଲା ତ ସାଙ୍ଗେ ସାଙ୍ଗେ ବୁ ବୁଝିଯିବ ତାଙ୍କୁ ମୁଁ ବୁଝେଇଲେ।
ହଁ।
ସିଏ ଆମ୍ ଆମ ଗାଁରେ ଦେବେ କେତେ ଦୁଇଶହ। ସେ ଏତେ ଛୋଟ ଛୁଆ ଏତେ ପଇସା ନବ।
କଣ କହିଲ?
ମୁଁ କହିଲି ସେମାନେ କହିବେ ଏତେ ଛୋଟ ପିଲା ଏତେ ଟଙ୍କା ନେବ ଇଏ ସିଏ ଏମିତି ମାନେ
ନା ଯେହେତୁ ତମ ଘରକୁ ଯାଉଛି ପ୍ରସ୍ନାଲି ମାନେ ପାଁଶ ଦବା କଥା। ଆଉ ଛୋଟ ଛୁଆଙ୍କ ସହିତ ଗପିଲେ କେତେ
ସେମିତି ପର୍ସନାଲି ଟିଉସନ୍ କରୁଛି, ତାର ବି ସେ ବି ସେଇ ପାଆଁଶ।
ସେମାନେ ମାନେ ବୁଝିପାରନ୍ତିନି, ସେମାନେ କହିବେ କି
ଗାଁ ଗହଳି ତ ଆମ ଗାଁରେ ମୁଁ ସେଥିପାଇଁ ଆମ ଟ୍ୟଉସନ କରେନା ମୁଁ ଯାଇ ଆଉ ଆମ ଗାଁ ପାଖରେ ଆଉ ଗୋଟେ ଗାଁ ଅଛି ଛୋଟ ଗାଁଟେ ସେଠି ଯାଇକି ଆସେ। ସେଥିପାଇଁ ଗାଁରେ ଜମା ତମେ କରିବନି ଗାଁରେ କରିଲେ ବା ତମକୁ ଖେଳିବେ ଏତେ ଟଙ୍କା ଇଏ ସି ୟେସ୍।
ସେ ସେମାନେ ବୁଝିବେନି ସେମାନେ କହିବେ ବଡ଼ ପିଲା ଯେଉ ଟ୍ୟୁସନ୍ ହେବାକୁ ଯାଉଛନ୍ତି ସେମାନେ ଦେଉଛନ୍ତି ପାଁଶ ଚାର୍ ତମର ଏମିତି ତମେ ନେଇଯିବ ସେ ବା ବୁଝିପାରିବେନି ବୁଝେଇବ କିଏ?
ହଁ।
ସେ ସିନା ବୁଝିପାରିଲେ।
ମୁଁ ମେଡ଼ିସିନ ଖାଉଅଛି।
ଏଠି ଦେବେ ଦେଢ଼ଶହ ଦୁଇଶହ ଏମିତି ଦେବେ। ଅ ଅଧିକ ଆଉ ନହିଁ। ଚା ହୁଁ।
ଆଉ ତୁ ବୋଉ ଘରିକା ଆସିଲେଣି ମାମୁଁ ଘରୁ।
ହଁ ସେ କାଲି ଆସିଲା ମୋ ବୋଉପା।
ମୁଁ ସେଆ କହୁଥିଲି ମୁଁ କହିଲି ଛୁଆଟା ତାର ଘର ଦେଇ ଦେଇଦେକି ପଳେଇଚନ୍ତି। ତୁମେ ଏକୁଟିଆ ରହିଲ କେମିତି?
ସେମିତି ରହିଗଲି ଆଉ। ହଁ ସେ ସବୁବେଳେ ସିଏ ଯାଏ ନେଇକି? ସିଏ ଯାଏ ନେଇକି ମୁଁ ଘରେ ରୁହେନି।
ଓ ହୋ।
କଣ କି ଚିମାନେ ଏଥର ଟିକେ ଚିଡ଼ା ଲାଗିଲା ଏଇ କଲେଜ ଖୋଲିଲାଣି। ଉଁ ହୁଁ ଛେଆକୁ ଖା ହବନି କି ହୁଁ। ଆଉ ଦେ ହୁଁ।
ହୁଁ ହୁଁ ତମ ଖାଇ ନଥିଲ ଆଜି କଲେଜ ଯାଇଥିଲ।
ହୁଁ କଲେଜ ଯାଇଥିଲି।
ଉଁ କେତେ ବାଟେ କଲେଜ।
କଲେଜ ମାନେ ତିନି କିଲୋମିଟର।
ଏତିକତ।
ହୁଁ ତମ କଲେଜଟା।
ଆମର ସେଇ ପାଞ୍ଚ ଛଅ କେତେ ହଁ ସେ ଛଅ ସାତ କିଲୋମିଟର।
ଲିଫ୍ଟ ଯେ ଯାଉଚ।
ନାଇଁ ନାଇଁ ସାଇକଲରେ।
ଯାହା ହଉ।
ତମେ ଲିଫ୍ଟରେ ଯାଉଛ କି?
ଆମର ଲିଫ୍ଟ।
ୱିଡିଓ ଲୋକ ରହିଚନ୍ତି।
ସାଇକଲ ମିଳିବନି ଏଥର ତ ଗଲା ବେଳକୁ ଆସିଲା ବେଳକୁ ଆଉ ପେସେନ୍ସ ନଥିବ। ମୁଁ ସାମାନ୍ୟ ଏଇ ସ୍କୁଲ ଯାଏ।
ମାନେ ଲିଫ୍ଟ ମାନେ ଏଇ ବାଇଗ ବାଲାଙ୍କୁ।
ହୁଁ ବାଇକ୍ ହଉ କାର ହଉ। ବୋଲର ହଉ। କିଛି ବି ଯଦି ମାନେ ସେମିତି ଯଦି ଆ ଅଧିକ ପିଲା ଥିବୁ ଉଁ ସେ ଦୀନ ସେ ମାନେ ମାନେ ନିଜ ଆଭ୍ରେଜେ ଭିତରେ ମାନେ ଚାରି ପାଞ୍ଚ ଜଣ ଅଛୁ। ହୁଁ ବେ କାର କାର ଫାର ହାତ ମାରଦଉ ପଳାଉ ସେମିତି ଯଦି। ଦି ଦି ଚାରି ଜଣ ଥିବୁ ତାହେଲେ ଯଦି ବାଇକ୍ ବି ବୋ ବାଇକ୍ ହାତ ମାରିଦଉ ଦି ଦି ଜଣ ପଳାଉ।
ସେମାନେ ରୁହନ୍ତି।
ହୁଁ ଏ ଯିବା ଆସିବାଟା ଚିହ୍ନା ହେଇଗଲାଣି।
ଓ ହୋ।
ଉଁ ପ୍ରାୟତ ଏଠି ବହେ ମାନେ ସମସ୍ତେ ଯାଉଚନ୍ତି। ଗାଁରୁ ବି ଯାଉଥିବେ ପଳାଉ।
ଏ ଲାଇନ ବସ୍ ଫସ୍ ଚାଲୁନି ସେଠି।
ବସ୍ ଚାଲୁଚି। ବସ୍ ଚାଲୁଚି ଯେ ଅଲ ଗା ବସ ସବୁ ଚାଲୁଚି। ଉଁ କଣ କହିଲ ମାନେ ଏଇଠୁ ପାଖ ସିଏ ନେବେ କୋଡି ଅଧୁଟା ରୁ କୋଡି଼ଏ ଟଙ୍କା ତାକୁ ଦବୁ।
ହୁଁ ନାଇଁ ଆମର ଏପଟେ ଯୋଉ ଇଏ ବସ୍
ଲକ୍ଷ୍ମୀ ବସ୍ ଯାଉଛି ହେଲେ ସେ ଟାଇମ ରେ ଯାଉନି ଆମ ଟାଇମ ରେ ଯାଉନି
ହଁ।
ଆଉ ଛୁଆ ବି କେତେ ଆସୁଛନ୍ତି ଯେ ସାଇକେଲ ନେଇକି ବହୁତ୍ ବାଟରୁ ହେଲେ ଆମେ ଚାଲ ଯାଇପାରିବୁ।
ଗଲେ ସା ମାନେ ସେମିତି ସବୁଦିନ୍ ଗଲେ ଅଭ୍ୟାସ ହେଇଯିବ ଯେ ହେଇଯିବ କିଛି କିଛି ଲାଗିବନି ଏମିତି ଗପି ଗପି ମାନେ ଗପସପ୍ ରେ ଏମିତି କିଛି ବି ଲାଗିବନି ପଳେଇ ହେଇଯିବ ଯେ ଆ ଯାଉନୁ ତ ଆଉ କେଇଦିନ୍ ପା ପାଞ୍ଚ ମାସ ରହିଲା ପାଞ୍ଚ ମାସର କଥା ବର୍ଷଟା ସାରା ଯାଉଛୁ ଲିଫ୍ଟ ରେ ଆଉ
ଆଉ କେତେଟା ଦିନି ପଳେଇବ ଆଉ କେତେଟା ଦିନି ପଳେଇବ ଆଉ
ଆଉ କେଇଦିନି ରହିଲା ଯିବୁ। ଆଉ ତମ ଘରେ ସବୁ ଭଲ ନା ନାଇଁ ନାଇଁ।